ହଁ କଣ କରୁଥିଲ?
ଏଇଠି ବସିଚି।
ଆଉ ଆଜି କଣ ଖାଇବା ପିଇବା ହେଇଚି?
ଆଜି ଡାଲମା ଶାଗ ଭୁଜା ଭାତ ହେଇଛି। ଆଉ ଆପଣ ନାଇଁ କିଣିକି ଆଣିଥିଲୁ।
ଆମେ ଏଇ ନିଶୁ ଆମର ଚିତ୍ର କରୁଚି। ମୁଁ କହିଲି ଆଜି କଣ ଶାଗ ତମ ବାଡିରୁ?
ନାଇଁ ଶାଗ ବାଡିରେ ନାଇଁ କିଣିଥିଲୁ ଆଉ।
ଓହୋ ଆଉ? ଇଏ ଶାଗ କଣ ସବୁ ରସୁଣ ଫସୁଣ ଦେଇ କରିଚ ନା ଆଜି ଶ୍ରାଦ୍ଧ ତମର?
ନାଇଁ ପିଆଜ ପକେଇଚି ରସୁଣ ପକେଇନି ଆଉ।
ଓହୋ ଆଉ ଏଇ ଯୋଉ ଓ କଣ କହିଲ ତମର ସେଇଠି ଖାଇବା ପିଇବା କଣ ଆଜି? ଓ ହୋ ହ ହ ର